ହାଲୋ।
ସେଇଟା ହେଇଗଲା ନା।
ହଁ।
ଏଇଟା କାର କିଏ କରିଥିଲା ଇଏ କରିଥିଲା ନା ସେ ପଟେ ଆସିଥିଲା।
ସିଏ କରିଥିଲା ନା ଏଟା ମୋର।
ମାନେ ଇଏ କରିଥିଲା ପୁଅ।
ହାଲୋ।
କାଲି ପୁଅ କରିଥିଲା ଏବେ ତୁ କଲୁଯେ?
ଅ ସେ ସେସବୁ କଥା ଆମେ ପରେ ଆଲୋ ଆଲୋଚନା କରିବା ଏବେ ଆଉ ଅଲଗା କଥା କୁହ?
ଓହୋ ଆରେ ଏଇଠି ଅଛ ମୁଁ। ସରନି?
ହାଲୋ!
ଏଇଟା କଣ ଲାଗିଲ ହଉ ଏଇ ଯୋଉ ଏଇଟା ଯୋଉ କରିକି ଯୋଉ କହ ଘରେ ମା କୁ ଦେଇଦବୁ ଚାର୍ଜ ଵସେଇ ଦବ।
କଣ କୁହ ରଜ ଫଜ ବିଷୟରେ?
ଆ ହ ଇଏ ରଜ ଚାଲିଲା ବାଲା। ହଉ ମୁଁ ଯାଉଚି ଖେଳି। ହ୍ୟାଲୋ ହୁଁ।
କୁହ ରଜ ଫଜ ବିଷୟରେ?
କୋଉଠି ଅଛୁ? ଘର ଭିତରେ ନା ଆଉ କୋଉଠି?
ଘରେ ମୋ ମମି ଆଉ ମୁଁ ଆମେ ଅଛୁ
ଆଉ କଣ କଣ ଖାଇଛ?
ସକାଳୁ ଭାତ ଖାଇନି ଯାଇଥିଲୁ ଟିକେ ବଜାର ରଜ ପାଇଁ କିଛି ଆ ସାମାନ ଆଣିବାରଥୀଲାତ ସେଥି ଭାଇଁ।
ଓହୋ କିଏ କିଏ ଯାଇଥିଲା?
ମମି ମୁ।
ହୁଁ କଣ ଆଣିଲ?
ଆଲୁ ପରିବା ମିନା ବଜାର ଟିକେ ବୁଲିକି ସୁ ଆଣିକି ଆସିଲୁ ଆଉ
ମାର୍କେଟ ରେ କଣ ଖାଇଲା? ହ୍ୟାଲୋ!
ହଁ।
କହିଲ ମାର୍କେଟ ରେ କଣ ଖାଇଲ?
ହଁ ମାର୍କେଟ ରେ ଖାଇଲୁ ଆଉ।
କଣ ଆଣିଲ ଘର ପାଇଁ?
ପରିବା ପା।
ହୁଁ ହୁଁ। କାଲି ରଜ ନା?
ହଁ।
ରଜରେ କୁଆଡେ ଯିବ ବୁଲ ଆକୁ?
ରଜରେ ଆମ ପଡୋଶୀ ଗାଁ ରେ ରାଜ ମହୋତ୍ସବ ହଉଛି, ସେଠିକେ ଯିବା ପାଇଁ ଯିବି ଜିବା ବୁଲିବା ପାଇଁ ତିନି ଦିନୀ ଯକ ଘରକୁ ଆସିବିନି ଆଉ ମୁଁ।
ପଡସି ଗାଁ ତଥାପି କେତେ କିଲୋମିଟର
ହଁ ଗୋଟେ କିଲୋମିଟର୍ ମାନେ ଗୋଟିଏ ଗାଁ କହିଲେ ବି ଚଳେ
ସେ ଗାଁ ପାଖରେ ନା?
ହଁ ଆଜି ଯିବାର ଅଛି ମୋ ମୋ ପିଇସି ଘରକୁ ଯିବି। ଜୀବାର ଅଛି ଆଜି।
ଓ ହ ଆଜି ଯିବ?
ହଁ।
ଆଜିରେ ଯାଇ ରହିବ ନା ପଣି ରିଟନ୍?
ଗଲେ ଜଣା ପଡିବ ଆଉ।
ଓ ହୋ। କଣ ରଜ ଭାର ନେଇକି ନା କଣ?
ହଁ, ହଁ।
ହୁଁ, ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ବୋହୁତ ଭଲ।
ତୁମ ଘରେ କିଏ କିଏ ଅଛନ୍ତି?
ଆମ ଘରେ
ହଁ।
ଆମ ଘରେ ଆ ସାତ ଜଣ ସଦସ୍ୟ ବାସ କରିଚୁ।
ହୁଁ।
ସେଥିରୁ ବାବା ବାହାରେ ରହୁଚନ୍ତି ଆଉ ଆମେ ସମସ୍ତେ ଘରେ।
ହୁଁ ତୁମେ ଛୋଟ ବଡ କେତେ ଭାଇ ଭଉଣୀ?
ପାଞ୍ଚଜଣ।
ପାଞ୍ଚ ଜଣ ଭାଇ ଭଉଣୀ।
ହୁଁ।
ଉଁ।
ହଁଅ।
ହୁଁ, ହୁଁ। ଘରେ ତଥାପି କିଏ କିଏ ଅଛନ୍ତି ଜେଜେମା ଜେଜେବାପା?
ନା ନା।
ଦାଦା ଖୁଡ଼ି।
ଖାଲି ଅଂ ମୋ ମାମା ବାବା ଆଉ ଆମେ।
ହୁଁ। ତୁମେ ସାନ ହବ ଭାଇ ଭଉଣୀଙ୍କ ଭିତରୁ ନା ବଡ ହବ?
ମୁଁ ନିଜେ ଜାଣିନି।
କଣ?
ସଖାଳୁ କଣ ଖାଇଚ?
ହୁଁ ସଖାଳେ
ହଁ।
ଶାଗ ଭଜା, ଆଳୁ ଭଜା। ଆଉ ତମେ କହ।
ମୁଁ ସକାଳୁ ଭାତ ଖାଇନି ଏବେ ଖାଇ ବି ଆଉ।
ଓ ହୋ। ସକାଳୁ ଖାଇନ।
ନା।
ମାର୍କେଟ୍ ଯାଇଥିଲ ସେଠି ଖାଇଥିବ ଆଉ କଣ।
ସେଠି ଖାଇନି ବି ଠିକ୍ ରେ ଖାଲି ଗଲୁ ଅ ଆମ ଆମ ପଟ ବସ୍ ଟା ତ ପଳେଇଥିଲା। ଆଉ ଶାମଳ ସରି ଯୋଉ ମାନେ ଆମ ପୁଅ ନେଇକି ଆଉ ଗୋଟେ ଜାଗାରେ ଛାଡିଦେଲା ତ ସେଥିପାଇଁ ଅଲଗା ବସ୍ ରେ ଗଲୁ ଲେଟ୍ ହେଇଗଲା ତାପରେ ଅଂ ଆସିଲା ବେଳକୁ ବି ଅଲଗା ବସ୍ ରେ ଆସିଲୁ ଭାରି ଜଲ୍ଦି। ସାଢେ ଗୋଟେରେ।
ରଜରେ ସ୍ପେଶିଆଲ କଣ ତମର?
ସେମିତି ସବୁ କହିବାକୁ ଗଲେ ସବୁ ଏଂ କିଛି ବି ନୁହେଁ କହିବାକୁ ଗଲେ।
ରଜରେ କୋଉ କୋଉ ଜାଗାକୁ ଆପଣ ଯିବେ?
କୋହୁ କ‌ହିଲିପା।
କଣ କହିଲେ?
ମାହା
ହେଲୋ। ରଜରେ କୋଉ କୋଉ ଜାଗାକୁ ଆପଣ ବୁଲିବାକୁ ଯିବେ?
ବୁଲିବା ପାଇଁ ଯିବି ମୋ ସାଙ୍ଗ ମାନଙ୍କ ଘରୁକୁ।
ଆଉ।
ହଁ।
ଆଉ କୋଉ କୋଉ କ୍ଲାସ ରେ ପଢନ୍ତି।
ମୋର ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
ଓ। ତମ ଛୋଟ ଭାଇ ଭଉଣୀ ମାନେ କୋଉଠୁ କୋଉ ୟରରେ ପଢ଼ନ୍ତି?
ସେମାନେ ସେମାନେ ନା ଏ ନବମ ଦଶମ ପଢନ୍ତି ଆଉ।
ହୁଁ ହୁଁ। ଆଉ ତମ ଗାଁରେ ସ୍କୁଲ ଅଛି।
ନା ଆମ ଗାଁରେ ଇନ୍ ସରି କଲେଜ୍ ଅଛି।
ବିଦ୍ୟାଳୟ ନାହିଁ?
ନାଁ। ବାହାରକୁ ଆସିଛି କଣ ପାଇଁ ଯେ ଫୋନ ଟା କଇଠି ଥୋଇବି ବୋଲି ପାଉନି ପାଣି ବି ନାହିଁ।
ପିଲାମାନେ କୁଆଡେ ଗଲେ?
ଆମ ଗାଁରେ ମରୁଡି ପଡଡ଼ିଲାଣି ଆମ ଘରେ ପାଣି ବି ଟିକେ ନାହିଁ।
ମରୁଡି ପଡିଲାଣି ପାଣି ନାହିଁ।
ନା ଉଁ
କୂଅ ପାଣି ପିଉଛନ୍ତି ନା କୋଉଥିର ପାଣି।
ହଁ ଆମର ନଳକୂଅ ପାଣି ପିଉଛୁ।
ନଳକୂଅ ପାଣି?
ହଁ।
ଆଛା ଆପଣଙ୍କ ଗାଁରେ ପୋଖରୀ ଅଛି?
ହଁ।
କେତେ କିଲୋମିଟର ଆପଣଙ୍କ ଘର ଠାରୁ? ହ୍ୟାଲୋ।
ଆମ ଘରଠୁ ଗୋଟେ ମାନେ ପାଖେରେ।
ହୁଁ ହୁଁ। ଆଉ କଣ ଅଛି ଆପଣଙ୍କ ଗାଁ ର ପରିବେଶ ଭଲ। ହ୍ୟାଲୋ।
ହଁ,
ଆପଣଙ୍କ ଗାଁ ରେ ଆଉ କଣ ଭଲ ପେରିବେଶ ଅଛି।
କିଛି ଏମିତି କିଛି ଭଲ ନାହିଁ।
ସେମିତି କିଛି ଭଲ ନାହିଁ।
ନା ନା ମୁଁ ଯାଇଛି ଏବେ ଲସି ବନେଇକି ପିଇବି। ଆପଣ ଲସି ପିଇବା ପାଇଁ ପସନ୍ଦ କରନ୍ତି?
ହଁ।
ଓହୋ ତାହଲେ ଠିକ ଅଛି।
କୋଉ ଜିନିଷଟା ସାଉ ଆବାଜ କରୁଛି?
ହ ମୁଁ ଆସି ଥଣ୍ଡା ପାଣି ନେବି ବୋଲି ତ ସେଥିପାଇଁ।
କଉଠୁ?
ଘରୁ କଉଠୁ।
ମୋର ବି କରିବାର ଅଛି କିନ୍ତୁ ମୋର ପିଲା ନାହାଁନ୍ତି। କାହା ସାଥିରେ ମୁଁ କରିବି?
ଆଁ?
ମୋର ବି ଆହୁରି ଫାଙ୍କା ଅଛି କରିବାକୁ ମୁଁ ସେଇଥିରେ ଆପଣଙ୍କୁ କଲେ ଚଳିବ ତ? ଓହୋ। ମୋର ବି ପାଞ୍ଚଟା ହେଇଯିବ, ତୁମର ବି ପାଞ୍ଚୁଟା ହେଇଯିବ। ହଁ ନା?
ହଁ।
ହୁଁ ହୁଁ ଆପଣ କଣ ଖାଇଛନ ଭାତ ତ ଖାଇନାହାଁନ୍ତି।
ତ ଖାଇବେ ନା ପାଣି ନଉଚି।
ହୁଁ। କଣ ରୋଷେଇ କରିଚନ୍ତି ଆପଣ?
ମତେ ତ ରୋଷେଇ ଫୋଷେଇ କିଛି ଆସେନି ଯେତିକି ବି ଆସେ ସେଇରା ବି ଠିକରେ କରିପାରେନି।
ହୁଁ।
ଓ ଆମେ ଯାହା କୁହନ୍ତି କି ଆମ ଯାହା କୁହନ୍ତି କାମ କରିଦେ ବୋଲି, ସେଇରାକୁ ବି ନ କରିପାରିକି ଠିକରେ ସ୍ୱାମୀଙ୍କଠୁ ଗୋରେ ଗାଳି ଶୁଣେ, ତା ଛଡ଼ା ଆଉ କିଛି ଜାଣିନି ମୋ ଜୀବନର ମାନେ ଲକ୍ଷ୍ୟ ହଉଛି କେବଳ ମୋ ମାମାଙ୍କଠୁ ଗାଳି ଶୁଣିବା।
ଯାହାବି ହଉ ସେତିକି ତ ପାଉଛନ୍ତି, ଆଶୀର୍ବାଦ ହିସାବରେ ସେଇଟା ପାଉଛନ୍ତି ସେତିକିରେ ଖୁସିରେ ରୁହ ହନ୍ତୁ।